ହ୍ୟାଲୋ।
ହଁ କୁହ?
ହୁଁ କଣ କରୁଥିଲୁ କି?
ଏଇ ପଢୁଥିଲି।
କଣ?
ପଢୁଥିଲି।
ପଢୁଥୁଲୁ?
ହଁ। ମୁଁ ଏଇ ବସିକି ପରିବା କାଟୁଚି।
ତୁ ସାଢେ ନାହିଁଁ?
ନା ଏଇ କାଟୁଛି ଏଇନା କେ କରିନଉ କରିମି ଆଉ। ତମର କରିନ କିଛି ରୋଷେଇ?
ହଁ ବା ଠାକୁର ପୂଜା କରୁଚି
ମ୍ୟାଗି?
ମ୍ୟାଗି କରିବ ରୋଷେଇ। ଠାକୁର ପୂଜା କର ଆଉ?
ହଁ। ଦେଇ ଏଇ ଠାକୁର ପୂଜା କରୁଛନ୍ତି। ଅଁ ତା ସାନ ଭାଉଜ?
ରେଷେଇ ଘରେ ଥିବେ।
କଣ?
ବସିଛନ୍ତି।
କଣ କରୁଛି?
ଶଶୁର ଆସିଚନ୍ତି।
ତୋ କତିରେ।
ହଁ।
କାଲି ରାତି ଶୋଇଚି ନା?
ହଁ ଶୋଇଚନ୍ତି।
ହୁଁ। ରାତିରେ କଣ ନିଦ ହଉନି ନା, ମୁଁ ଏଇନା ଶୋଇଛି ନା।
ମୁଁ ସାଢେ ତିନିଟା ବେଳୁ ଉଠିଲିଣି।
ହୁଁ।
ହଁ।
ଏତେ ଦିନ ହେଲାଣି ଉଠିକି କଣ କରୁଥିଲା?
ହୁଁ।
ଶୋଇପଇଲା।
ହଁ।
ସାଢେ ତିନିଟାରେ ଉଠିଲା, ସାଢେ ଚାରିଟା ରେ ଶୋଇ ପଇଲା।
ହଁ। ଉଠିଲା ପରେ ଗାଧେଇ ପଡ଼ିଲେ ଆଉ।
ହୁଁ।
ମେଡିସିନ ଖାଇଲାଣି ନା?
ଦଶଟା ବେଳେ ଖାଇବେ। ଦଶଟା ବେଳେ ଖାଇଛନ୍ତି
ହୁଁ।
ତମେ କଣ ଖାଇଛ?
କଣ କହିଲୁ?
ତମେ କଣ ଖାଇଛ?
ମୁଁ ଏଇ ଚୁଡା, ବିସ୍କୁଟୁ
ହ୍ୟାଲୋ।
ହୁଁ।
ରୋଷେଇ କଣ କରିବ?
ଏଇ ନୋଧି ଆଳୁ କାଟୁଚି।
ଆଉ।
ଭାଜିମି। ଆଉ ଆଳୁ। ସିଝା ହେଇଛି ଭର୍ତା କରିବି। ଆଉ କିଛି ରୋଷେଇ କରିମୁନୁ। ତରକାରୀ ପତ୍ର କିଛି କରିମୁନୁ ଆଜି।
ପଖାଳ ନା ଗରମ?
ନା ଲୋ ଗରମ ଖାଇମୁ ଯେ। ହେନେ ତରକାରୀ ପତ୍ର କରିମୁନୁ ଦଳା ଦଳି କରିଦମୁ। ଦହି ଫହି ଅଛି ଖାଇବୁ।
ଆଉ ତରକାରୀ ପତ୍ର ବାଗ ଲାଗୁନି।
ହଁ, ଆରେ ହଉଚିଇଁ ଗରମ ଭାତ ନା ପଖାଳ ଆଜି ତାମାନେ ଯୋଉ ଗୁରୁବାର ବୋଲି ନହନେ ଏଇ ପଖାଳ ଖାଇଦେଇଥିନେ ଆଜି ଗୁରୁବାରଟା ପଖାଳ ଖାଇମୁନୁ। ନାଇ ଗୁରୁବାର ପଖାଳ ଖାଏନି।
ଖାଅନି କଣ ପାଇଁ?
ଉଁ
ଖାଅନି କଁ ପାଇଁ?
କଁ କହିଲୁ?
ଖାଅନି କଁ ପାଇଁ?
ଗୁରୁବାରଆ ଖାଇବା କଥା ନୁହେଁ ବେଶୀ ଲୋକ ପଖାଳ। ପଖାଳ, ଦହି, ଖଟା ଖାଇବା କଥା, ନାଁ। ସେଇଥିପାଇଁ ମୁଁ ଖାଇନେଇ ପଖାଳ ଗୁରୁବାରିଆ।
ତମର କାଲି ରାତି କଣ କରିଥିଲ ଲୋ? ଏ ରାତି କଣ
କାଲି ରାତି ଚିକେନ, ଚିକେନ ହେଇଥିଲା। ଚିକେନ ଭାତ, ହଁ ଚିକେନ ଭାତ।
ଭାତ, ରାତିରେ ନା ଦିନରେ ମାଛ ଭାତ, ରାତିରେ
ହୁଁ ଦିନରେ ଦିନରେ ଆମର କରିଥିନୁ ମାଛ ଭାତ। ଆଉ ରାତିରେ ନାନୀ ହର କରିଥିଲେ ମାଛ ଚିକେନ।
ଓହୋ ଦିନରେ ତମର କଲ ସେଇଠି ଖାଇଲ, ରାତିରେ ତାଙ୍କର କଲେ ସେଇଠି ଖାଇଲ ନା କଣ? ଅହଁ, ତମେ ତାହାଲେ ଭଲ କରିଚ ଆଉ।
ସଜାରେ ଖାଇଦେଲୁ ଆଉ
ଭଲ ସେମିତି ଚଳିଗନେ କଣ ହେଇଯାଉଛି କି?
ହୁଁ।
ତାଙ୍କର ସେମିତି ବି ବାଦ ଫାଦ କିଛି ନୁହେଁ।
ଉଁ
ତୁ ଯୋଉଠି ଅଛୁ ତୋର ଟାୱାର ଅଛି ନା ମୋବାଇଲରେ?
ହଁ ଟାୱାର ଅଛି।
କଥାଟା ବେଳେ ବେଳେ ଖଣ୍ଡ ଖଣ୍ଡିଆ ଶୁଭୁଚି ଯେ
ହଉ ରଖି ତ।
ଅଁହଁ। ଗାଧେଇନୁ ତାନେ?
ହଁ ମୁ ଗାଧେଇ ସାରିଲିଣି।
ଗାଧେଇ ସା ସକାଳୁ?
ହଁ, ପଡୁଚି
ଖରାଦିନ ବୋଲି?
ହଁ। ଏମ୍ ତି ନ ଗାଧେଇଲା ବେଳକୁ ଅଧିକ ମାନେ ଅଧିକ ଟାଇମ୍ ହେଇଗଲା ବେଳକୁ ଗୁଳ୍ ଆହୁରି ଅଧିକ ଗରମ ଲାଗୁଛି।
ହଁ।
ହଁ ସକାଳୁ ଗାଧେଇ ପଳେଇବୁ ସେ କାମ ସେତିକ ସୁଧା ଭଲ।
ସେଇଥିପାଇଁ ଗାଧେଇ ପଡୁଛି।
ହୁଁ।
ଅଜନ ଭଲଁ
ହୁଁ।
ଏଁ
ଦେଲ।
ହଁ ମୁଁ ସକାଳୁ ଅନ୍ଧାର ବଳୁ ଗାଧେଇ ସାଇଲିଣି।
ହୁଁ।
ହୁଁ ଅନ୍ଧାରିଆ ବେଳକୁ ଗାଧିବେ
ତା ଜଉ ଅଧାରିଆ ଆଳୁ ଆଗରୁ ଗାଧୁଏ ନଇନା ଅଧାରୁଆ ବେଳୁ ଗଧେଉନି ଫଚା ହେଲେ ଗାଧୁଏ। ଗାଧୁଏ ଯେ ଆଜି ଅନ୍ଧାରିଆ ବେଳକୁ ଗାଧେଇମୀ ତୋ ଭାଇ ନା ହାଟ କୁ ଶୀଘ୍ର ଯାଉଛନ୍ତି।
ହୁଁ ଭାଇ ଯାଇ ସାଇଲାଣି ହାଟ କୁ?
ଉଁ।
ଭାଇ ଯାଇ ସାଇଲାଣି ହାଟ କୁ?
ହଁ ହଁ ଯାଇ ସାଇଲେଣି
କୋଉ ହାଟ ଆଜି?
ଡ଼ୁବୁରୀ। କଣ?
କେତେବେଳେ ଆସିବ ସେ?
ସେଏ ଆସୁ ଆସୁ ରାତି ନଅଟା ଦଶଟା ହବ।
ହୁଁ
ଡ଼ୁବୁରୀ ହାଟରୁ ଡେରି ହୁଏ ଆସୁ ଆସୁ କା। ହୁଁ।
ଛତା ନେଇକି ଯାଇଥିବ।
ହୁଁ
ଯୋ ଖରା ଭଳିଆ ଖରା ହଉଛି ନା?
ସେଇଆ ଛତା ନ ନେଲେ କଣ ହବକି?
ଗରମ ଖାଲି ହଁ ସେଇପା ଘରେ ତ ରହିହବନି ଆଉ।।
ଖଳା ରେ ବସିଚି।
ହଁ।
ହଁ ହଁ ତୋ ସାନ ଭାଉଜ କଣ କହୁଛି ଖବର? ତାଙ୍କ ଘରକୁ ଫୋନ୍ ହୋଉଛି ନା ସେଇଠୁ।
ନା।
ନମ୍ବର ମନେ ରଖିନେଇ କି?
କଣ କହୁନାହାନ୍ତି ତ?
ହୁଁ କାଗଜ ଲେଖି
ଉଁ
ଆମେ ମନ ହଉଛୁ କାଗଜରେ ବି ଲେଖି ଦେଇେଥିଲେ।
ହଁ ପାରେ କହିନେ ଫୋନ୍ କରିଦେଲା କହିଲି ଆମେ ଦିଅନ୍ତୁନି ନମ୍ବର ଟା କାହିଁ କଥା ହଉନି।
ହୁଁ
ହୁଁ
ତା ବୋଉ କାଲି ଫୋନ୍ କରିଥିଲା।
ଓ ହୁଁ
ହ୍ୟାଲୋ
ତମ ପାଖକୁ?
ହଁ
ହ୍ୟାଲୋ ଓହୋ।
ହଁ ଲୋ ଆମ କତିକି କରିଥିଲେ, ମୁଁ କହିଦେବି ରୂପାଲି ପଳେଇଛି ଦେଇ ଘର କୁ।
କହି ଦେଇଥିଲି କାଲି।
ଓହ ଫୋନ୍ କଲେ ନମ୍ବର ଆଣିଲୁ?
କାଲି ରାତି କେତେବେଳେ ଶୋଇଲ?
ହଁ ଶୋଇପଇଲି ସାଙ୍ଗେ ସାଙ୍ଗେ ଖାଇଦେଇକି, ମତେ ନିଦ ହେଲାଣି ପ୍ରବଳ ମୁଁ ଦିନରେ ଶୋଉନି। ମତେ ଦଶଟା ବେଳକୁ ତ ନିଦ ଘାଇଁ ଘାଇଁ ଆସୁଛି।
ଦିନରେ ଶୋଉନୁ କି?
କିଛି ହେଇନି ରାତି ଠିକ୍ ଦଶଟା ଦିନରେ ବି ଶୋଉନାହିଁ।
ଆ ଦିନରେ ଶୋଉନୁ ଆଉ।
କାଲି ଶୋଉନେଇ ଦିନରେ ରାତି ଦଶଟା, ଦଶଟା ହେଲା ବେଳକୁ
ହୁଁ
ନିଦ ପୁରା ଘାଇଁ ଘାଇଁ ଆସୁଛି।
ମୁଇଁ ଶୋଇବି ବାଟ ପାଉନି।
ହୁଁ
ମୁଁ ଶୋଇପଇଲି, ସେ ତାଙ୍କର କେତେବେଳେ ଶୋଇଲେ କେଯାଣେ।
ଉଁ ହୁଁ, ସେ ଶୋଇନଥିଲା ତୁ ଶୋଇ ପଇଲୁ?
ମାନେ ରୂପାଲି ଶୋଇ ନଥିଲା ତୁ ଶୋଇପଇଲୁ?
ହଁ
ସେ ଦିନରେ ଦିନମାନ ସାରା ଶୋଇଯାଇଛି ଆଉ।
ସାଢେ ବାରଟା ଗୋଟେ ବେଳକୁ ଉଠିଲି ସେ ଶୋଇଥିଲେ ତ।
ଓହୋ ତାପରେ ସିଏ ଦିନରେ ଦିନମାନ ସାରା ଶୋଇଛି ତୁ ଦିନମାନ ସାରା ଶୋଇନୁ?
ସେଇଆ ଵା।
ଆଉ ତତେ ନିଦ ଆସିବ ତୁ ଶୋଇ ପଡିବୁ ଆ ତାଙ୍କର ତାର ଦିନରେ ଶୋଇଛି ରାତିରେ ଚେଇଁଥାଉ।
ଓହୋ ଯାତ୍ରା। ଦିନରେ ଶୋଇବୁ ରାତିରେ ଅନିଦ୍ରା।
ଉଁ
ଯାତ୍ରା ଭଳିଆ, ଯାତ୍ରା ଦେ ଯାତ୍ରା ଦେଖିଲା ଭଳିଆ।
ହଁ ହଁ ତାର ଯାତ୍ରା ଦେଖା ହଉ ହଉଛି ଆଉ, ହଉ ତାହେଲେ ମୁଁ ରଖିଦଉଛି। ଛି ପୁଅ ଆଇଲାଣି।
ରଖୁଚିଲୋ ଗୀତା।
ହଁ।
ହଁ।